ହୁଁ କଣ କରୁଛ?
ଏଇ ବସଚି ତୁ?
ମୁଁ ବି ସେ ବସିଛି ଆଉ ଖରା ବେଳ ଖାଇବା ଖାଇସାରିଲଣି।
ମୁଁ ହଁ ଖାଇସାରିଲିଣି ତୁ।
ହଁ ଏଇ ଖାଇକି ଆସିଲି ଏବେ ଧୋଇ ଧୂଆ ହେଇକି ବସିଛି।
କଣ ଖାଇଲୁ?
ଭାତ ଡାଲି ଶାଗ ଭଜା ଦଳାଦଳି। ଆଉ ଝୁଡଙ୍ଗ ଛୁଇଁ ଭଜା। ଝୁଡଙ୍ଗ ସୁଇଁ ଛୁଇଁ ଭଜା। କାକୁଡି। ଏସବୁ ତମେ?
ମୁଁ ସେଇ ଭାତ ଆଉ ଆଳୁ ବାଇଗଣ ବିଲାତି ତର କାରୀ ହେଇଥିଲା ଆଉ ଏଇଟା କଣ ବୋଇତାଳୁ ଆଳୁ ଭଜା ହେଇଥିଲା। ଫୁଲ ଝୋଳ ହେଇଥିଲା ଖାଇଲି ଆଉ ତୁ ଏକା ଖାଇଲୁ ନା କିଏ କିଏ ଖାଇଲେ ସବୁ?
ନା ମୁଁ ଯୋଉ ମାର୍କେଟ ବଜାର ବୁଲିବାକୁ ଆସିଥିଲି ତ। ସେଠି ଆମେ ସାଙ୍ଗମାନଙ୍କ ସହ ସାଙ୍ଗ ହେଇକି ଖାଇଲୁ।
ଓହୋ ଝିଲି ଦେଇ ଯାଇଥିଲେ?
ହଁ ହଁ।
ଯାଇଥିଲୁ ସମସ୍ତେ ମିଶିକି ଯାଇଥିଲେ ମାର୍କେଟ ବୁଲି ବାକୁ।
ହଁ।
ଓହୋ। ଆଉ ଏମିତି କଥା ତାହେଲେ ମୁଁ ଜାଣିନଥିଲି। ମୁଁ ମୁଁ ରୋଷେଇ। ରୋଷେଇ ଖାଲି ଭାତ ଆଉ ଡାଲି ଆଳୁ ଭର୍ତା ଶିଖିଛି। ତତେ।
ଆଉ କିଛି ଶିଖି ନ ଆଉ କିଛି ଶିଖି ନ।
ନା ମ ନା।
ମତେ କିଛି ଆସେନି ମତେ ସେତିକି ବି ଆସେନି।
କଁ କରିବୁ ତାହେଲେ ଭବିଷ୍ୟତରେ।
ନା ମୁଁ ଶିଖିବି ବା ଏବେଠୁ ଧୀରେ ଧୀରେ ଟିକେ ରୋଷେଇ କଲେ ମୁଁ ଶିଖିଯିବି ରୋଷେଇ। ମୁଁ କେବେ କରେନି ନା।
ସକାଳୁ ସକାଳୁ ଯେତେବେଳେ ଉଠୁଛୁ ସେତେବେଳେ କରୁନୁ ଟିକେ।
ତ ମୋ ଉଠିବା ଟା ଲେ ଯୋଉ ଡେରି ହଉଛି ତ ମୁଁ ସୋ ଶୋଇକି ସକାଳୁ ଉଠି ପାରୁନି ଜଲଦି ଡେରି ହଉଛି ଉଠ ଉଠିବା ସେଇଥି ପାଇଁ ମୁଁ ରୋଷେଇ କରିପାରୁନି।
ଆଁ ହ ଆଉ ତ ନାନି ଘରିକ ସବୁ ଖାଇଲ ନା ମିଶିକି। ନାନି ପରିକା ଅଛନ୍ତି ନା ନାହାନ୍ତିିି।
ହଁ ସମସ୍ତେ ଅଛନ୍ତି ଯେ ମୁଁ ହେଲେ ସାଙ୍ଗ ମାନଙ୍କ ସହିତ ଆସିଥିଲି ଖାଇଲି ମୁଁ ଘରେ। ଖାଇନି।
ଓହୋ ହୋଟେଲ ରେ ଖାଇଦେଇଛୁ ବାହାରେ।
ହୁଁ ଆମେ ଓଡିଆ ହୋଟେଲରେ ଖାଇଲୁ ତ ପଖାଳ ଭାତ। ଭଜା ଶାଗ ଭଜା ଏସବୁ।
ଓଡିଆ ଥାାଳି ଖାଇ ଦେଇଛୁ ଆଉ ଓଡିଆ ପିଲା ଆଉ।
ହୁଁ।
ଆଉ ରଜରେ ସବୁ ଦିଦି ହେରିକି ଆସିଥିଲେ ନା ଘରକୁ।
ହଁ ଆସିଥିଲେ। ସମସ୍ତେ ଆସିଥିଲେ ରଜରେ ବହୁତ ଖ ଉଁ ରଜରେ ବହୁତ ଖରା ହେଲା। ଆଉ ବୁଲିବା ପାଇଁ ଟିକେ ଭଲ ଲାଗିଲାନି। ଏବେ ପୁରା ପାଗ ଯେମିତି କି ଯୋଉ ନରମ ରଖୁଛି ସେ ରଜରେ। ସେମତି ତିନି ଦିନି ଯାକ। ରଜରେ ଖରା ହେଲା ସନ୍ଧ୍ୟା ବେଳେ ବର୍ଷା ହେଲା ପାଗ କେତେବେଳେ ଭଲ ରଖିଲାନି। ଆଉ ତମେ ତମେ ରଜପାନ ଖାଇଛ ନା ଆଗ କହିଲ।
ହଁ ମୁଁ ଲାଷ୍ଟ ଦିନ ରାତି ବେଳକୁ ଯାଇକି ଖାଇଲି ରଜପାନ ତୁ। ତୁ ଖାଇଛୁ ନା ର
ଉଁ ହୁଁ। ମୁଁ ଖାଇଲି ଯେ ମୁଁ ଖାଇଲି ମାନେ କିଣିକି ଖାଇନି। ଘରେ ଭାଙ୍ଗିକି ଦେଇଥିଲେ ଗୋଟେ ଖାଇଥିଲି।
ତାହେଲେ।
ଏଇ ର ପାନ ଯୋଉଗୁରା ବିକ୍ରି ହଉଛି।
ହଁ।
ହାଲୋ ମୁଁ କହିଲି ପାନ ଯୋଉ ଗୁରା ଦୋକାନରେ ହଉଛି। ମାନେ। ତାର ବଡ ପତ୍ର, ତା ଦେହେରେ ମସଲା ବହୁତ କମ୍। ଆଉ କୋଡିଏ ତିରିଶ ଟଙ୍କା ଲେଖା ନଉଛନ୍ତି, ପଇସା ବହୁତ ତା ଦେହେରେ ମସଲା ଜିନିଷ କିଛି ନାହିଁ।
ତାପରେ ଆଜିକାଲି ବୋଧେ ସମାଜରେ, ସେଇଟା ହିଁ ମାନେ ଗୋଟେ ପ୍ରମୁଖ ଜିନିଷ ହେଇଗଲାଣି, ସବୁ ଜାଗାରେ ପଇସାର ପ୍ରାୟୋରିଟି ଅଧିକ। ବାକି ପଇସା ଅନୁସାରେ
ହଁ ପଇସା ଅଧିକ ନଉଛନ୍ତି, କିନ୍ତୁ ଜିନିଷଟା ଠିକ୍ ଭାବରେ ଦଉନାହାନ୍ତି। ହଁ- ହଁ।
ଆଉ ଅ ତୁ ଯିବୁ କେତେବେଳେ ଘରକୁ?
ମୁଁ ଏଇ ପଳେଇବି ଆଉ ଟିକେ ପରେ, ଖରା ହଉଛି ସେଥିପାଇଁ ଯାଇନି।
ରଜରେ ତୋ ସାଙ୍ଗମାନେ ସବୁ ଆସିଥିଲେ ନା?
ନା ସାଙ୍ଗମାନେ କେହି ଆସିନଥିଲେ।
ରଜରେ ଖାଲି ଶୋଇ ଶୋଇକି ସମୟ ପଳେଇଲା।
ହଁ ଘର ଲୋକଙ୍କ ସହିତ ଯେତିକି ବୁଲିଲୁ ସେତିକି, ଆଉ ନହେଲେ କେହି ଆସିନଥିଲେ। ଟିକେ ଯୋଉ ଚଳଚିତ୍ର ଯେ
ଯାଇଥିବ କଣ ଚଳଚି
ହଁ। ନାଁ ମୁଁ ବେଶୀ ବୁଲିିନି ମ ବେଶୀ ବୁଲିିନି, ଯୋଉ ଯାହା ଯେତିକି ବୁଲିଲି ସେ କଣ କଳା ତ ପଡିଯିବ, ଖରାରେ ବାହାରିଲା ମାନେ କଳା ପଡିବେ। ମୁଁ କହିଲି ସାଙ୍ଗମାନେ କହୁଥିଲେ ଯୋଉ ଚଳଚିତ୍ର ଦେଖିବାକୁ ଯିବାକୁ, ଯିବେ ନା ଯିବ ନା
ଚଳଚି ଆ ହଁ ଯଦି ସମସ୍ତେ ଯିବ, ତାହେଲେ ମତେ ବି କହିବ ମୁଁ ବି ଯିବି। କୋଉ ଚଳଚିତ୍ର ଟା ଦେଖିବା?
ଆଉ କୋଉଟା ଦେଖିବାକୁ ଯିବା ସବୁ କଥା ହବା? ମାନେ ସେ ବା କୋଉଟା ଦେଖିବାକୁ ଯିବା, କ୍ରିଷ୍ଣାଙ୍କର ସେ ରାଧା କ୍ରିଷ୍ଣଙ୍କର ଏବେ ଗୋଟେ ଆସିନି, ଉଁ ତାଙ୍କର ଲୀଳା ଯୋଉ ଗୁରା ତାଙ୍କର ସବୁ ଅଛି, ସେଇଥିରେ ଗୋଟେ ଫିଲ୍ମ ଗୋଟେ ଚଳଚିତ୍ର ଆସିଛି, ସେଇଗୁରା ଦେଖ ଦେଖିବାକୁ ଯିବା, ନହେଲେ କଥା ହବା କୋଉଟା ଦେଖିବା ଆଉ?
ହଁ ଦେଖିଆ ମିଶିକି କେତେବେଳେ ଗୋଟେ କଥା ହେଇଯିବା ଆଉ।
ହୁଁ ତମକୁ ଚଳଚିତ୍ର ତମକୁ ଚଳଚିତ୍ର ଦେଖିବାକୁ ଭଲ ଲାଗେ ନା?
ହଁ ମତେ ଭଲ ଲାଗେ, କିନ୍ତୁ ମାନେ ଆଗରୁ ଯୋଉ ଚଳଚିତ୍ର ଗୁଡାକ ଥିଲା, ତା ତୁଳନାରେ ଏବେକା ଚଳଚିତ୍ରର କିଛି ମୂଲ୍ୟ ହିଁ ନାହିଁ। ଆଗରୁ ଯୋଉ ଚଳଚି ତ୍ର ଦେଖୁଥିଲେ ମାନେ ଗୋଟେ ଇଣ୍ଟରେଷ୍ଟ ହଉଥିଲା, ତାପରେ କଣ ହବ ତାପରେ କଣ ହବ ହବ, ତାପରେ କଣ ହବ, ତାପରେ କଣ ହବ? ସେଥିରେ ଗୋଟେ ରିଅଲ ଷ୍ଟୋରି ରହୁଥିଲା, ଗୋଟେ ଫ୍ୟାମିଲିର ହଉ, କି ଗୋଟେ ବନ୍ଧୁର ହଉ। ମାନେ ଗୋଟିଏ ଷ୍ଟୋରି ଉପରେ ସେ କାମ କରୁଥିଲେ। ଆଉ କିନ୍ତୁ ଏବେକା ଇଏର ମାନେ ଆମେ ଗୋଟେ ଇମାଜିନ୍ ବି କରୁଛନ୍ତି, ଆପରେ ତ ଏଇଆ ହବ ଆଉ। ଆ ପରେ ତ ଇୟା ହବ ଆଉ, ଆଉ ସେ ଷ୍ଟୋରିର ରିୟେଲିଟି ହିଁ ଆଉ ଆସୁନି।
ହୁଁ, ତମେ ଓଡିଆ ଓଡିଆରେ କଥା ହଉନ?
ଆଁ-ଆଁ-ଆଁ ହଁ ହଁ ହଁ ଠିକ୍ ଠିକ୍। ସରି ସରି ସ ସରି ନୁହଁ ଅଁ-ଅଁ ଅ-ଅ ଭୁଲ ହେଇଗଲା, ମତେ କ୍ଷମା କରିଦିଅ। କାହିଁକି ନା ମାନେ ଆମେ ଓଡିଆ ଯେହେତ୍ ତ ଆମ ଓଡିଆ ଭାଷାକୁ ଅଧିକ ଅ ସ୍ୱୀକୃତି ଦେବା ଦରକାର।
ହ ହଁ। ସେଇଥିପାଇଁ ତ ହୁଁ, ସବୁ ବାହାର ଜାଗାରେ ବି ଲୋକମାନେ ଓଡିଆକୁ ଉଁ ତ ଓଡିଆ ବେଶୀ କହୁନାହାନ୍ତି ଇଂଲିଶ, ହିନ୍ଦୀ ଏସବୁ ଭାଷ୍ ଭାଷାରେ କଥା ହଉଛନ୍ତି ବୋଲି ଓଡିଆର ଭ୍ୟାଲ୍ ଗୁରୁତ୍ୱଟା କମି କମି ଯାଉଛି।
କମି ଯାଉଛି, ହଁଅଅ ଠିକ୍ କହିଲ।
ହୁଁ। କିନ୍ତୁ ଆମର ଆଗରୁ ଯୋଉ ସବୁ ଚଳଚ୍ଚିତ୍ର ଥିଲା ତାର କାହାଣୀ ଦେଖିବା ପାଇଁ ସବୁ ଇଚ୍ଛା ଶକ୍ତି ଅଧିକ ବଢୁଥିଲା। ଭଲ ଲାଗୁଥିଲା ଦେଖ୍ ଦେଖିବା ପାଇଁ, ଆଉ ତା ପରକୁ ତାଙ୍କର କଣ ହବ କଣ ନାହିଁ
ଯୋଉ ପରଦା ଆଗରେ ବସି ରହିବାକୁ ଅଧିକ ଇଚ୍ଛା ହଉଥିଲା। କିନ୍ତୁ ଏବେ ସେମିତି କିଛି ଗୋଟେ ମାନେ ଇଚ୍ଛା ଶକ୍ତି ବଢେଇଲା ଭଳିଆ କାହାଣୀ କିଛି ଆସୁନି।
ହଁଅ।
କିଛି ସମୟ ସାଙ୍ଗ ମାନଙ୍କ ସହିତ କାଟିବା ପାଇଁ-ଇ-ଇ ଏଇଟା ଗୋଟେ ଭଲ ସୁଯୋଗ।
ହୁଁ। ଏବେ ତ
ସବୁ ଅ-ଅ-ଅ ମାନେ ଏଇ ଫୋନ୍ ଯୁଗ ହେଇଗଲା ବୋଲିକି ଆଉ-ଉ-ଉ କେହି ଏତେ ପସନ୍ଦ କରୁନାହାନ୍ତି ସମ୍ ମାନେ ଜେଜେ ଜେଜେ ସହିତ ମିଳାମିଶା କରିବାକୁ। ପାଇଁ ସମୟ ଅତିବାହିତ କରିବା ପାଇଁ, ଏଥର ସମସ୍ତେ ନିଜ ନିଜ ଫୋନରେ ବିଜି ରହି ଯାଉଛନ୍ତି ଯୋଉଥିପାଇଁ କି ସମ୍ପର୍କ ହଁ ଧୀରେ ଧୀରେ ଏ କଣ କମି ମାନେ କ୍ଷତ୍ କ୍ଷତି ହେଇ ହେଇ ଯାଉଛି ଛିଡି ଯାଉଛି।
ହୁଁ ଉ ଏବେ ଆଉ ଏତେ ଯେମିତି ସାଙ୍ଗସାଥି ମିଳାମିଶା ଡେଲି ପ୍ରତ୍ୟେକ ଦିନ ହଁ, ମାନେ ଶେଷ ବାର ଯେମିତି ରବିବାର ହଉ କି ଏମିତି ଗୋଟେ କିଛି ଗୋଟେ ଶେଷ୍ ଶେଷବାର ଥାଏ ସବୁ ସାଙ୍ଗସାଥି ମାନେ ଏକାଠି ହୁଅନ୍ତି। ଏବେ ଆଉ ଫୋନ ହେଇଗଲା ତ ଫୋନରେ କଥା ହେଇଯାଉଚନ୍ତି ଆଉ ସେ ଯଉ ଏକାଠି ମିଳାମିଶା କରିକି ବୁଲିବା ମଜା କରିବା ସେ ସବୁ ବହୁତ୍
ସେ ଯେଉ ସମୟ ଅତିବାହିତ କରିବା ବହୁତ କମିଗଲାଣି। ତାପରେ ଦୁନିଆରେ ଏବେ ସିପ୍ ଫୋନ ପାଇଁ ବି କେତେ ସାରା ଆ ମାନେ କଣ କହିଲ ଅ କ୍ରାଇମ୍ ମତଲବ୍ ମାନେ ହଁ। ମାନେ କେତେ ସାରା ମର୍ଡର ହଉଚି ଅ କି ଏ ଇଏ ହଉଚି ବହୁତ- ବହୁତ୍।
ଲୋକଙ୍କରବି ସେଇଦୁର୍ଘଟଣାରେ ଜୀବନବି ପଳଉଚି ଜୀବନ ପଳଉଚି ଏମିତି ଗୋଟେ ଗୋଟେ ଘ ଘଟଣା ଆସୁଚି ଏତେ ମାନେ ମୁଁ ଏତେ ମାନେ ନିଶା ହେଇଯାଉଚି ତାଙ୍କର ସେ
ସେଫୋନ୍ ମାନେ ସେଫୋନ୍ ପାଇଁବି ତାଙ୍କ ଜୀବନ ଦବା ପାଇଁ ପଛଉନାହାନ୍ତି ଗୋଟେ ଗୋଟେ ଖେଳବି ଏମିତି ଆସୁଚି ତାପାଇଁ ଲୋକମାନେ ପୁରା ପାଗଳ ହେଇଯାଉଚନ୍ତି।
ହଁ ଖେଳରେ ଯଦି, ଖେଳରେ ଯଦି, ଖେଳରେ ଯଦି ହାରି ଯାଉଛନ୍ତି ତାହେଲେ ଉମ୍ ମାନେ ନିଜ ଜୀବନ ଦେଇ ଦଉଚନ୍ତି। କି କଣ ଏମିତି ପୁରା କରିଦଉଚନ୍ତି।
ହଁ ପରିବାର ଲୋକବି ଚାହିଁଲେ ଛାଡ଼େଇବା ପାଇଁ ହେଟାବି ହୁଁ ପରିବାର ଲୋକବି ଯଦି ଚାହୁ ଚନ୍ତି ଛୁଆ ମାନଙ୍କଠୁ ଫୋନ୍ ଆଣିବା ପାଇଁକି ତାଙ୍କୁ ଅଟକେଇବା ପାଇଁ ତାହେଲେସେ ଅଟ୍କେଇଲେ ତାଙ୍କଠୁ ଫୋନ୍ ଆଣିଲେ ସେପାଗଳ ଭଳି ବି ବ୍ୟବହାର କରୁଚନ୍ତି ହଉ। ହଉ ମୁଁ ରଖୁଚି ପରେ କଥା ହବା।
ହଁ, ହଁ ଠିକ୍ ଠିକ୍ ହଉ ର।